କି
ହଁ ଭାଇ
କଣ କରୁଚ?
ବସିଛି ଭାଇ ଆଉ କଣ କରିବି।
ଆଉ ବିଲ ଫିଲ ଆଡେ ଯାଇନାହାନ୍ତି କି?
ବିଲ ଆଡେ ନାଇଁ ଯାଇନି ଆଜି କେତେ ଢାଇଁବ ସବୁଦିନ ବିଲକୁ।
କେତେ ଦିନ ଧାଇଁବ ବିଲୁ ସବୁବେଳେ।
କଣ ଚାଷ ବାସ କଣ? କି କି ଧାନ କରୁଚ?
ଆମର ସବୁ ଭାଇ କଳା ଚମ୍ପା, ସର୍ଣ୍ଣ, ପୂଜା। ହଜାର ନଅ ଏମିତି ଚାଲିଛି। ଅମଆଡେ ସବୁ ଚାଲିଛି ଆଉ ଆମର ଏଇନ୍ତି ସଳାଜମ ମହାଜମ କରୁଛୁ ଆଉ।
ବଡ଼ଧାନ କଳାଚମ୍ପା ଟା?
କଳାଚମ୍ପା ଟା ବଡ଼ ଧାନ।
ଆଉ ଉଁ ଓଜନ ବି ଅଧିକା ସେଇଟା କେତେ କଣ ରହୁଛି କୁଇଣ୍ଟାଲ?
କଳାଚମ୍ପା ଏ ସେମ୍ ରେଟ ତ ଆଉ। ଏଇ ଅଫଲାଇନ ରେ ବିକିଲେ ଟିକେ ରେଟ୍ ଆସିବ ଶହେ ଦେଡ଼ୁଶ। ଅଧିକା ବଧେ ଆଉ। ଆ ଏକା ଟାଇମ ରେ ତ ଏକା ଆସୁଛି ରେଟ୍। ସବୁ ସେତେବେଳକୁ ଧାନ।
ମଣ୍ଡି ଫଣ୍ଡି କରୁନାହାନ୍ତି?
ହଁ ମଣ୍ଡି କରୁଛୁ ନା?
ମଣ୍ଡି କେତେ ତଥାପି ଦଉଛନ୍ତି ମଣ୍ଡିରେ?
ଏ ଅଳ୍ପ ଦଉଛୁ ଆଉ କେତେ ଦବୁ?
ବିଲ କେତେ କେତେ ବିଲ କେତେ ଏକର ଅଛି କି?
ଆମର ବିଲ ତିନି ଏକର ଭିତରେ ଆଉ।
ହଁ ହଁ। ଆଉ
ଆଁ
ଆଉ କଣ?
ହୁଁ ହୁଁ।
ଆଉଗୋଟେ ଫୋନ ଆଇଲା।
ହାଲୋ ଆଉ କଣ କହୁଚ ଭାଇ?
ଆଉ କଣ ଭାଇ ଆଉ କଣ କଣ ଯୋ ଯୋଉ ବୋଲବମ୍ ଫୋଲବମ୍ ଯାଉନାହାନ୍ତି କି?
ବୋଲବମ୍ ନାଇଁ ଭାଇ ଯାଉନୁ ପରା ଏଇ ବର୍ଷ ଯିବୁନୁ ଟିକେ। ଅସୁବିଧା ହେଇଛି ତ। ହଁ ପର୍ବପର୍ବାଣିରେ ଯାଉଚୁ ଆଉ ହଁ
କୁଆଡେ କୁଆଡେ ବୁଲିଲେନି?
ବୁଲାବୁଲି ଚାଲିଚି ଆଉ ଏମିତି ଆଉ ଟାଇମ ମିଳିଲେ ଯାଉଛୁ କୁଆଡେ ନହେଲେ ନାଇଁ।
ହଁ ହଁ।
ଏମିତି ଆଉ।
କୋତୁ ଆଉ ଆଉ କଣ?
କଣ କହୁଚ ଆଉ କଣ କହୁନ ତମେ କିଛି କୁହ?
ଆ ମୁଁ ତ ମୁଁ ତ ଏଇ ବିଲ ଆଡେ ଖାଇ ପିଇକି ଗଣ୍ଡେ ଏବେ ବାହାରୁଚି ବିଲ ଆଡେ ଯିବି। ଏଇ ଘାସ ଫାସ ଗଣ୍ଟେ କାଟିବି ଗାଈ ଗୋରୁ ଦିଇଟା ରଖିଚି ଗାଈଗୋରୁ ପାଇଁ ଘାସ ଗଣ୍ଡେ କାଟିକି ନେଇକି ଯିବି ଆଉ।
ଗାଈଙ୍କ ପାଇଁ?
ହଁ ଗାଈ ଗଣ୍ଡେ ଖାଇବେ ଆଉ ଗାଈ ଖାଇଲେ ତ ଆମେ ଆମ ପେଟ ଫୁଲୁ ହେଲା ଆଉ।
ହୁଁ ଆଉ ଗାଈ ନ ଖାଇଲେ ହବ କି ସେ ତ ବୋବେଇବେ ନହେଲେ ଆଉ ରାତି ସେଥିପାଇଁ ଆଉ ଗାଈକୁ ରଖିବାଟା
ସିଆଡ଼େ ସବୁ ଚାଷବାସ କରଦେଲେ ନି ନା?
ହୁଁ ଆଉ ଯାଉନାହାନ୍ତି ଆଉ।
ଗାଈ ଖାଇବା ପାଇଁ ଆଉ ପାଉନାହାନ୍ତି ଠିକ ରେ। ଆଉ ଯାହାହେଲେ ଗଣ୍ଡେ ତାଙ୍କୁ ହୁଁ ଆଉ ତାଙ୍କ ପାଇଁ
ଆଉ କଣ କହୁଚ କୁହ ଆଉ ତମେ କୁଆଡେ ଯାଉଚ ନା ନାଇଁ?
ମୁଁ ଯାଇଚି କପିଳାସ ଯାଇଚି। ବୁଲି ବୋଲବମ୍ ଯାଇଚି କପିଳାସ ନେଇକି ଆଉ
ଆଉ କୋଉଠିକି କପିଳାସ କୋଉଠୁ ଏ ଯାଅ ପାଣି ଉଠାଅ
ପାଣି ଆମର ଏଇଠି ଗୋଟେ ଅଛି ବଡ ଘାଟଟେ
କୋଉଠି?
ମନ୍ଦାର ବୋଲି ଗୋଟେ ଗୋଟେ ଘାଟ ଅଛି ବଡ ଘାଟ।
ଓହଁ ସେଇଟି ଉଠାଅ?
ସେଇଠୁ ଉଠେଇବୁ ଏଇ ପଚିଶି ପଚିଶି କିଲୋମିଟର ଖଣ୍ଡେ ଚାଲୁ ଆଉ।
ହଁ କେତେ ସମୟ ଲାଗେ?
ଏ ପୁରା ରାତିରେ ବାହାରିବୁଯେ ତା ଦିଇନ ସକାଳେ ପହଞ୍ଚିବୁ ସେଠି ଯା ହଁ ଆଉ ତ ଚ ଖାଲି ଗୋଡରେ ପିଚୁ ଉପରେ ଆଉ କଣ ଆଉ ଚାଲି ହୁଏ କି? ଆଉ ସେଇଥର ସେମିତି କରିକି ଠୁକୁର ଠୁକୁର କରିକି ଯାଉ ବହୁତ ଛୁଆ ଆମେ ଗ୍ୟାଦରିଂ କରି ମାଇ ସେଇି ପୁରା ବଜେଇକି ପୁରା ଜାକଯ ମଙ୍ଗ କରିକି ନେଇକି ଯାଉ ଆଉ
ଆ ଶିବ ମାନସିକ ପୂରଣ କରୁଛନ୍ତି ନା ଯେ ପୂରଣ କରୁନାହାନ୍ତି ଏତେବେଳ ଯାକେ?
ନାଇଁ। ମାନସିକ ମାନସିକ ବୋଲି ସେମିତି କିଛି ନାହିଁ।
ଆଉ ଖୁସି
କରୁଚି କରୁଚି ଆସିକି ହେଇଗଲାଣି ଆଠ ନଅ ବର୍ଷ କରୁଚି କରୁଚି ଚାଲିଛି ସେଇଆ।
ଆ ଶିବଙ୍କୁ ମାଗୁନା କଣ କେବେ ନା ନାଇଁ କିଛି ମାଗିନା?
ଶିବଙ୍କୁ କଣ ମାଗିବା ଘରଦ୍ଵାରତ ଭଲରେ ରଖନ୍ତୁ ଏଇ ତ ମଗା ହଉଛି ଆଉ ଆଉ ଆମ ପାଇଁ କଣ ମାଗିବୁ ଆ ଏ ବାବା ମା କେମତି ଭଲରେ ରହିଲେ
ଭାଇ ମାଗ ଶିବଙ୍କୁ ଝିଅ ଫିଅ ମାଗ ଭଲ ଝିଅ ଦେବେ ତମକୁ। ଆଉ
ଆଉ କଣ ଆଉ ନାଇଁ ବାହାସାହା ହେଇନୁ ବାହା ସାହା ହେଇନୁ ବାହାସା ସାହା ହବା ଆଉ ଏକୁଟିଆ ମଣିଷ କୁଆଡେ ଆଉ କଣ କରିବୁ। ଭାଇ ଗୋଟେ ଯେ ଭାଇ ତାର ଯାଇକି ବାହାରେ ରହୁଛି। ସେ ତାର କୋଉ ପୁ ପୂଜା ପର୍ବ ପଇଲେ ଯଦି ଘରକୁ ଆଉଛି ଆଉଛି
ତମ ଭାଇ ବାହାରେ ରହୁଛନ୍ତି ଆଉ।
ହୁଁ। ଏଇ ପୂଜା ପର୍ବକୁ ଖାଲି ଯାହା ଗାଁକୁ ଆଉଚି। ତାପରେ ପଳଉଛି ତାର ଡିଉଟି କରୁଛି ଆଉ ବାପା ବାପା ମା ତ ଘରେ ତାଙ୍କର ଘ ଚାଁ ଚାଷ ଫାସ କରୁଛନ୍ତି ସେ ତାଙ୍କର। ଆଉ ବିଲ ସେମିତି ଦେଇଛି। ଦି ତିନି ଏକର ବିଲ ଅଛି ଭାଗକୁ ଆଣି କରୁଛୁ। ନିଜର ତ ନାହିଁ ଭାଗକୁ ଆଣିକି ଦି ତିନି ଏକର ବିଲ କରୁଛୁ। ଆଉ
ଚାଲୁ ଆଉ।
ତାଙ୍କର ସେ ଚାଷ ବାସ କରୁଚନି ବାବା ତାଙ୍କର ଚାଷ ବାସ କରୁଛନ୍ତି ବିଲ ବାଡି। ମୁଁ ଟିକେ କେତେବେଳେ କେମିତି ପଳଉଛି।
ଯାଉଚୁ ଆଉ
ଆଉ ମା ତାଙ୍କର ରୋଷେଇ ଫୋଷେଇ କରୁଛନ୍ତି ଘରେ ରହିକି।
ଚାଲୁନ ପୁରୀ ଯିବା।
ପୁରୀ ଯିବା ପୁରୀ ଯିବା ପୁରୀ ଯାଇକି ଯ ଯ ଯଇ ତୀର୍ଥ ସ୍ଥାନ ଦେଖିକି ଆସିବା। ଆଉ ପୁରୀରେ ମହା ମହା ଜଗନ୍ନାଥଙ୍କୁ ଦେଖିବା।
ହୁଁ। କେବେ ଯି ଯି ଯିବାରେ କେବେ କତିରେ ଦେଖିଛ ନା ଦେଖିନା?
ନା। ସେମିତି ପୁରା ପାଖାପାଖି ତ ହଁ ଯାଇଛୁ କିନ୍ତୁ ହେଠୀ ହେଇ ଯୋଉ ପଣ୍ଡିତ ମାନେ ଯୋଉଥାନ୍ତି
ହଁ।
ସେମାନେ ତ ସେଇଠି ରଖେଇ ଦିଅନ୍ତିନି ଚାଲ ଚାଲ କହିକି
ତଥାପି କେତେ ମିଟ
ଲ। ତଥାପି ହେଇଯିବ ସେଇ ଶହେ ମିଟର ଖଣ୍ଡେ ରହିବେ ଠାକୁର ଭିତରେ। ତମେ ପଦାରୁ ପଦାରୁ ପଦାରୁ ପଦାରୁ ତମେ ସେଇଠୁ ଗୋଟେ ଅଛି ବାଟ ଅଛି ସେଇଠୁ
ଓପରଟାକୁ ଯାଇଛ ନା ନାଇ ଠାକୁରଙ୍କ କତିକି ଯଉ ଗେଟ ତାଙ୍କର ଲାଗିଥାଏ?
ନା ପା ସେଇଆତେ କାହିଁକି ଆମକୁ ଦିଅନ୍ତି ଛାଡ଼ନ୍ତି କି। ଆ ଆମେ ଯାଉ ଟିକେ ଅକେଜନ ହ ଯୋଉ
ଆମେ ପଳେଇଛୁୁ ପୁରା ସେଇଆତେ ପୁରା ଠାକୁରଙ୍କ କତ୍ ତେ ଦେଖିବି ଆଉ, ହଁ ଆମେ ପୁରା ପଳା ହବ ଏଠୁ। ଆମେ ରାତି ତିନିଟା ଟିକେ ଗାଧେଇକି ନା, ରାତି ତିନିଟାରେ ଗାଧେଇକି ଯାଇକି ଠିଆଇ ଦବୁ ସାଢେ ତିିଟା ବେକୁ ପହଡ ଖୋଲିବ। ଚାରିଟା ଠାକୁର ଯାହାଲେ ପୂଜାବେ ନା ଆମ ସେଇ ଟାଇ ରେ ହୁଙ୍ଗା ପୁରା ପଶିଯାଉ ସେ ଖୋଲନ୍ତି ମାନେ ସବୁ ତ ଇାଠୁ ଧାଇ ଖାଳି ହେକି ଯାଆନ୍ତି ଆ ଆଉ ସେଇଟା ଭିଡ଼ି ନିଅନ୍ତି ଆଉ। ପୁରାଠି ଯାଇ ପୁରା ଆଗରେ ଆଉ, ଯୋଉ ଦଶ ମିନିଟ ଦେଖ ଶାନ୍ତିପୁର ଆଉ। ଦଶ ମିନିଟ୍ ଠିଆ
ହୁଁ ନାଇଁ ନାଇ ଜଗନ୍ନାଥ
ତାଙ୍କ ଦର୍ଶନ ପାଇଗଲେ, ତାଙ୍କ ଦର୍ଶନ ପାଇଗଲେ। ସର୍ବସୁଖ।
ହଁ, ଜଗନ୍ନାଥ ଦେଖିଦବ ମାନେ ପୁରା
ଖାଇବା ପିଇବା କଣ ହେଇଥିଲା ସକାଳେ? ଖାଇବା ପିଇବା କଣ ହେଇଥିଲା? ହଁ।
ଆଜି ଏ ଉପମା ଖାଇକି ବୁଲୁଛୁ ଆଟା ଆଉ କଣ ଖାଇଛୁ। ଉପମା କରିକି ଖାଇଛୁ ଆଉ। ଆଜି ଆଉ କିଛି ଖାଇନୁ। ଖରାବେଳେ ଦେଖା ଖାଇବା ଆଉ।
ଉପମା ଯୋଉ ଖାଇଥିଲେ ଆଉ ବରାପା ଜଳଖିଆ
ନା ଜଳଖିଆ ଖାଇଲୁ ହୁଁ ସୁୁଭୁନିଟିକ।
ଜଳଖଆ ନାାଇଁ ହେରା କେତେବେଳେ କେମିତି ମନ ଖୋସିିଲ ହେଲା, ନାଇଁ ନାଇ ଜଳଖଆ ଘର କରୁନୁହଁ, ଯେତେବେଳେ ମନ ଖୁସି ହେଲା ଖାଉଛୁ। ଅନଲାଇନ କିଏ କରୁଛୁ ଜଳହରା।
ହ ହ।
ଜଳିଖା ପଳ ନାହିଁ ଆମର ଆ ଯାହା ଭାତ ଖିଆ ହଉଛି ଫୁଆ ଫୁଆଁ ହଉଛିଦି ହଉଛି, ନହେଲେ ଆଉ କିଛି ନହେଲେ ପିଠା
ହୁଁ।
ପିଠା କଲେ ସକାଳୁ ଖାଇଦବା। ଚାହାର ତ ମଡେଇକି ଖାଇଦବୁ ଆମେ, ଆଉ ଏ ଚକୁଳି।
ଚକୁଳି ଟା ତ ବୋପା ବ ଖା ଟୁ ଖାଇବା। ଖାଇବା ନାହିଁ ଆଉ, ଶାନ୍ତି ଖାଇବା ଆଉ।
ଏଉଡ଼ା ଚା ହୁଁ ଚା କରିଦବୁ ଚା ରେ ମଡେଇକି ବିସ୍କୁଟ ଦି ଟା ପକେଇ ବଢ଼ିଆ ଲାଗିବ ସେ ତ ଖାଇଦବ ଶାନ୍ତି ପୁରା।
ହୁଁ ପା ଚକୁଳି ପିଠା ତ ଶାନ୍ତି ନାହିଁ ପା।
ନାଇଁ ତାଠୁ ଆଉ କୋଉରା ଭଲନାହିଁ। ଚକୁଳି ପିଠା ଟା ବି ଯେତେ ପିଠା ଚକୁଳି ତଳ।
ରଜକୁ କଣ କୁଆଡେ ଦୋଳି ଫୋଳି କୁଆଡ଼େ ଖେଳ ହଲାନା ନାଇଁ ରଜରେ।
ରଜରେ ସେଇଟା ଭା କହୁଛି ଦୋଳି ଖେଳିଲୁ ଗାଁ ରେ ଯାଉଥିଲୁ ଯିବୁ ଜଗନ୍ନା ଥ ମନ୍ଦିର ଯାଇଥିଲୁ। ନା ବୁଲି କୁଆଡ଼େ ଯା ନାଇଁ ଆଉ କୁଆଡ଼େ ଯାଇନୁ ଘରେ ଛାଡ଼ିଲେ ନି। ବଡେ ହୋଉ ଆଉ କୁଆଡ଼େ ଯିବ। ସାରିଲେନି ଏଇ ମାନେ ତ ବୋଲ ଖୁସି ତ ଏଇଆ ଜୀବନ। ଆଉ ଗଇ ଖୁଟିଆ ହେଲାଠୁ ଘରେ ଆଉ କଣ ଖୁସି। ସମସ୍ତେ ଖୁସିିକି ନେଇକି ଆମେ ନା ଆଉ ହଁ। ସମତିକ ନେଇ ଖୁସି ଆମର ନା ଆଉ ନା ଆମେ ଖୁସି କରିବା ଖାଲି ସବୁବେଳେ ବୁଲିବା।
ସବୁଆ କୁଆଡ଼େ ଆମେ ବୁଲିପାରିବା। ଏ ତ ଫ୍ୟାମିଲି ଘର ଅନସାର କଲେନି ମାନେ। ଆଉ କୁଆଡ଼େ ଆଉ କୁଆଡ଼େ ଚାହିଁଲେବି ଆଉ କୁଆଡ଼େ ବୁଲିକି ଯାଇ ଯୁ ବୁ
ଓ ଜାଣିଥିବ ଘର ସଂସାର କଲେ କେମିତି ଆଉ
ହୁଁ।
ଘର ସଂସାର ଯିଏ କରେ କେମିତି ଜାଣିଥିବ? ଇଆଡେ ଇଆଡେ ଇଆଡେ ହାତେ ସିଆଡ଼େ ହାତେ। ଚାଲିବ ସବୁ। ଆଜି ଏଟା ହେଟା କାଲି ଦୁନିଆ ନେଫେଡା ସବୁ ବାହାରିବ ଘରେ ଆଉ
ହୁଁ।
ଚାଲିଚି ଆଉ
ହଉ ଭାଇ ରଖୁଛି ଭାଇ ପରେ ଫୋନ୍ କରିବି।
ଆ ହଉ ହଉ